କହ
ହୁଁ କଣ କରଛୁ?
ଏ ବସିଛି
ଆଉ ତୁ କୁକୁର କଣ ଭୁକିଲାଣି?
ସେ ଟାର ଯାହାକୁ ଦେଖୁଛି ରାସ୍ତାରେ ଭୋତ ଜୋର ସେ ଭୁ କୁଚି।
ଆଉ ତୁ ପାର୍କ ଆଡେ ଯାଉଛୁ ନା ବୁଲି?
ଦୀର୍ଘ ପାଞ୍ଚ ବର୍ଷ ହେଇଯିବ ପାର୍କ ଦେଖିନି। ପୋଖରୀ ଟ ଦି ବର୍ଷ ହେଇଯିବ ଦେଖିନି। ବାଆ
ଯାଉନୁ ଆଉ
ଆଉ କଣ କରିବା? ମାନେ ଏପଟେ ବାଟଟା ଥିଲା ନା ଯିବା ପାଇଁ ଟିକେ ଭଲ ଲାଗୁଥିଲା କିନ୍ତୁ ମାର୍କେଟ ବାଟେ ଦେଇକି ଗଲା ବେଳକୁ ମାନେ ବହୁତ କଣ କହିଲୁ ଟାଇମ ଲାଗୁଛି ଆଉ ଦୁଇରେ ବହୁତ ବାଟ। ଧୂଳି ବି ପୁରା ମୁହସାରା ପୁରା ହେଇଯାଉଛି। ଯୋଉଥିଥିଲା କି ମାନେ ଇଚ୍ଛା ବି ହଉଠି ଯିବା ପାଇଁ।
ଟ ବନ୍ଦ କରିଦେଇଚନ୍ତି ବା।
ହଁ। ତାପରେ ଏ ଏ ଏପଟେ ଆମର ଗେଟଟା ଟିକେ ଫାଙ୍କା ଥିଲା ବୋଲିକି ଯାଉଥିଲୁ ଇଚଟୁ ଯାଇପାରୁଥିଲୁ ଟିକେ ବୁଲାବୁଲି କରୁ ଥୁଲୁ ଆଉ ସ
ସେବ ଦେଇ ତୋ ଘରକୁ ପୁରା ଲାଗିଚି ପୋଖରୀ।
ହଁ
ତମ ଘର ଛାତରେ ଯିଏ ଠିଆ ହେଇଥିବ ଦେଖାଯାଏ।
ମୁଁ ଯେତେ ଥର ଯାଇଚି ତୁ ତ ପ୍ରାୟ ଟାଇମ ସେ ଛାତ ଫାତରେ ଥାଉ ଆଗରୁ ନା?
ହଁ ମୁଁ ସବୁଥିରେ ହଁ ଏଇ ଏଇ ଏକ୍ସସାଇଜ କରୁ ଟିକେ।
ଆ?
ଏକ୍ସରସାଇଜ କରେ ଟିକେ ସେପ ଛାତ ଉପରେ ବସିକି ଆଉ। ଆଉ?
ଆଉ କଣ?
ଆଉ କଁ କରୁଚୁ ତୋ ପୁଅ ଉଠିଲାଣି ନା ଶୋଇଚି?
ସେଇୟା ବୋଉ ଧରିଚି।
ଏଟାର କାନ୍ଦା କୁନ୍ଦି ନାଇ?
ଯେତେବେଳେ କାନ୍ଦିବ ଅ ଅ ଅ ଏରିଆ ଫଟେଇଦବ ଯେତେବେଳେ ନ କାନ୍ଦିବ ନାହିଁ ଆଉ। କାନ୍ଦେ ନିନା କାନ୍ଦେ? ସେ ଜନ୍ମ ହେଲା ଯେତେବେଳେ ସେ ଯୋଉ କାନ୍ଦ କାନ୍ଦିଚି ଲୋମା ପେଟରୁ ବାହାରିଲା କତରୁ ସେ କାନ୍ଦୁଚି ଯେ କାନ୍ଦୁଚି କାନ୍ଦୁଚି ଯେ
ସେ ପୁରା ଖୁସି ଆଉ।
ପୁରା ପନ୍ଦର ଦିନ କିନ୍ତୁ ଫାଷ୍ଟ ମୋ ପୁଅ ଯେତେବେଳେ ଜନ୍ମ ହେଲା ଦିନ କଣ ରାତି କଣ ପୁରା ସମାନ କରିଦେଇଚି। ଆଖିରେ ଖାଲି ମାନେ ଆଖିରେ ମାନେ କହିବ ମାନେ ନିଦ ଖାଲି ପୁରା ଘରେ ପୁରା ଢାଙ୍କିକି ଥାଏ ମୋର ମୁଁ ଶୋଇନେଇ। ଦିନ ରାତି ଚବିଶି ଘଣ୍ଟାଆଙ୍କ ମୁ ଶୋଇନେଇ ପନ୍ଦର ଦିନି। ପୁରା କଣ୍ଟିନ୍ୟୁ ପନ୍ଦର ଦିନ ସେ ଶୋଇବା କଁ ଜାନନି।
ଆଉ ତିଫ ସହିତ ଯୋଉ ତ ସହିତ କଥା ହେଲେ? ପିନା ସହିତ କଥାହେଲୁ?
ହଁ କଥା ହେଇଥିନି। କେରେ ନା ଶୋଇବା ନେଇକି ଜାଉ ଗନେ ଯୋଉ ନ ଶୋଇନେ କିଥି କିଛି ଲାଗିବନେଇ ରାତି ସାରା ବିନା ଶୋଇନେ ଏମିତି କାନ୍ଦିନେ ଭାରି ବିରକ୍ତିକର ଲାଗେନି ନା?
ହଁ।
ସେ କାନ୍ଦିବ ଚିଲେଇବ ଏରିଆ ଫଟେଇଦବ ପୁରା।
ସିଏ ଖା ପୁଅ? ବୋଲେ ସେ ସବୁ ଛୋଟ ଛୁଆ ମାନନା ତ ସେଥିପାଇଁ ତାଙ୍କୁ ନିଦଟା ଏ ଜଲ୍ଦି କଣ ପିଲାଟି ଜନ୍ମ ହେଲା ଧୀରେ ଧୀରେ
ହୁଁ।
ଆଉସବୁ କଣ କରୁଛନ୍ତି?
ହଁ ଘରେ ବସା ବୁସି କରିଚନ୍ତି ଆଉ କଣ କରିବେ?
ହଁ ଆପଣ
ନା କୁଆଡେ ବୁଲିବାକୁ ଯିବି?
ଛୋଟିଆ ଛୁଆ ତ ପାଞ୍ଚ ମିନିଟ କୁଆଡେ ଛାଡି ଦଉନି କୁଆଡେ ବୁଲିବାକୁ ଯିବି। ଆରେ ବାହା ସାହା ହୋ ସେଇ ଷ୍ଟେଜକୁ ଯା ଧୀରେ ଧୀରେ ସବୁ ଜିନିଷ ବୁଝିଯିବୁ। ଆଉ ବୁଝେଇବାକୁ କିଛି ପଡିବନି ବୁଝିଲୁ ବାହାଟା ହେଇ କି ଯା। ବାହା ହେଲା ପରେ ଅଟୋମେଟିକ ସବୁ ଜିନିଷ ଭାବିଦବୁ।
ଦୁନିଆରେ ତ ବିଧି ର ବିଧାନ।
ହଁ।
କଣ ଆଉ କରିବା? ଯାହା ଲେଖା ମୋ ଭାଗ୍ୟରେ ସେଇଆ ହିଁ ହବ।
ହୁଁ।
ବାହା ହବାକୁ ଇଚ୍ଛା ନଥିଲେ ବି ହବା ପାଇଁ ବାଧ୍ୟ।
ହଁ ହଁ ହବୁନି ଆଉ କଣ କରିବୁ। ହବୁନି ଏଇନା କଣ ଆଉ ଏଇନା କଣ କରିବୁ ଘରେ ରହିକି।
ପୁଣି ପର ହଁ ପରବର୍ତ୍ତୀ ଇଏରେ, ସେଟା କୁ ତତେ ଭାବିବାକୁ ପଡିବ ନାଇଁ କି।
ହୁଁ।
ଯୋଉଠିକି ଯିବୁ ଯାହା କରିବୁ କଷ୍ଟ। କଷ୍ଟ ମାନେ ସେଇଟା ସଂଶ୍ ତାର ନିୟମ ଯାହା ଗୋଟେ ଅଛି ତ ସେଇଟା ହେବ ଆଉ। ଆଉ କହିନେ ହିଁ କନେ କି କିଛି ନାହିଁ ସଂସାରର ନିୟମ ଯାହା। ହ୍ୟାଲୋ।
ହୁଁ କଅ।
ହୁଁ।
କପାଳରେ ଯାହା ଲେଖା ଅଛି ସେଇଆ ହିଁ ହବ।
ହୁଁ।
ଆଉ ଗୋଟେ ପଲ୍ ଖୁସି ବାସୀ କି ବାହା ହୋଊ।
ହେରା ଫାଲତୁ ନା ହେରାକ ଯୋଉଡାକ। ମାନେ ୟୁଟୁବୁଟବର ଭିଡିଓ ଉରା ହୋଉଛନ୍ତି ସେଇମାନାନଙ୍କର ହିଁ ବେଶୀ ବାହାରୁଛି ଏଇଭଳିଆ ଜିନିଷ। ଆଉ ଫିଲ୍ମ ଇଣ୍ଡଷ୍ଟ୍ରି ରେ ଯୋଉମାନେ ଆକ୍ଟିଂ କରୁଛନ୍ତି, ସେମାନଙ୍କର ବି ଏମାନଙ୍କ ଏମାନଙ୍କର ସବୁବେଳେ ରୋଲ ଏତିକି ବାହାରୁଛି। ରିଅଲ ଲାଇଫରେ କୋଉଠି ଏତେ କାହିଁ ହଉଛି। ରିଏଲ ଲାଇଫ୍ ଯୋଉ ଇଏ ଲୋକ ଗୁଡାକର ଏତେ ହଉଛି ନା। ଖାଲି ଯୋଉ ଏମିତି ନର୍ମାଲ ଲୋକ ମାନଙ୍କର। କୋଉ କାଁ ଭାଁ ଯଦି ହଉଥିବ ନହେଲେ ହୁଏ ନା। କିନ୍ତୁ ଏତେ ନୁହେଁ ମାନେ ଏତେ ନୁହେଁ। ଏତେ ହହୁଛି କି, ଅଳ୍ପ ନା କୋଉଠି ଗୋଟେ ଅଧେ ନା ଆଉ। ଏମିତି ସୋଣ ପୁରା ଏତେ ହଉଛି।
ଏତେ ହୋଉନି ବଟ ଅଳ୍ପ ହଉଛି ଆଉ।
ଆ ତିନି ମାସ ବାହା ହେଇଥିଲା ରାହୁଲ ମହାରାଣା ଭାବନି।
ସେଇଆ ବା।
ତିନି ମାସ ବାହାଘର ଜୀବନରେ ଖୁସି କଣ ନା କି।
ହୁଁ। ଖୁସି କିଛି ନାହିଁ।
ଆହା ହେ କୁଆଡେ ଭଲ ପାଇଥିଲା ବାହା ହେଇଥିଲା ସିଏ ଯେମିତି ନା।
ତା ପରେ ବି ଏ ବି ଆର ହେତେ କିଛି ଫରକ୍ ପଡିଲାନି। ସେ ଆଇଲେ ଆଉ କିଛି ଏତେ ଫରକ୍ ପଡୁନି।
ଫରକ୍ ପଡୁଥିଲେ ଏମିତି ଖାଲି ଝଗଡା ଲାଗନ୍ତେ ନା। କିଏ ଗଲା ଗଲା ସେଇଟାକୁ ନେଇକି କେତେ କାଣ୍ଡ ବାହାର କରୁଛନ୍ତି, କେତେ କଣ ହଉଛନ୍ତି?
ସେ ଯାହା ଲେଖା ହେଇଥିବ କହିଲେ କଣ ହବ?
ସେଇବା।
ହଁ।
ଏମିତି ସବୁ ହଉଛନ୍ତି ଆଉ।
ଫିଲ୍ମ ଇଣ୍ଡଷ୍ଟ୍ରି ଲୋକମାନେ ହିଁ ଏମତି ଅଧିକ ଇଏ ହଉଛନ୍ତି।
ହଁ ବା। ଅ
ହଉ ମାନେ କଣ ଡେସକ୍ରାଇବ?
ହଁ।
ହୁଁ।
ଆଉ କଣ?
କଣ ଖାଇଛୁ?
ମୁଁ ଭାତ ଖାଇଥିଲି ରିପିଟ୍ ଖାଦ୍ୟ। ଭାତ ଫୁଣିଥରେ ଖାଇ ଦେଇେଥିନି ଆଉ।
କଣ କହିଲୁ? କଣ କହିଲୁ କଣ ଖାଇଛୁ?
ରିପିଟ୍ ଖାଦ୍ୟ ରିପିଟ୍ ଭାତ, ଡାଲମା, ଭଜା ସେଇ ରିପିଟ୍ ଖାଦ୍ୟ।
ରିପିଟ୍ ଖାଦ୍ୟ ଆଉ ଚଳଖିଆ ଫଳଖିଆ କିଛି ଖାଇନୁ।
ନାଁ। ଭୋକ ଲାଗିଲା ଖାଇଦେଲି ଜଲଦି ଖାଇଦେଇଥିଲି ନା।
କଣ?
ଚୁଟି ଛୋଟ ରଖିଛୁ ନା ବଡ଼?
ମୋ ଛୁଟି ତ ଚୁଟି ତ ଲମ୍ବା ଅଛି।
ମୋର ତ ଝଡି ଯାଉଛି ଯେତେ ବି ମେଡି ଯେତେ ମେଡିସିନି ମାଇଲେ ଝଡି ଯାଉଛି।
ନାଁ ମୋର କାଇଁ ଝଡୁନି?
ମୋରି ଝଡି ଯାଉଛି।
ହୁଁ କାଇଁ ମୋର ତ ଚୁଟି ଝଡିନି। ଝଡି ନେଇ କାହିଁ ଆଜି ଚୁଟି କଣ?
ସୁନା କଣ କହୁଥିଲା?
ସୁନା କଣ କହୁଛୁ କହ? କାହିଁ ଏମିତି ଖାଲି ସିଏ କଥା ହେଲେ ତାର କିଛି କଥା ନଥା କହିବୁ ଆଉ। ତା ନନା ଆଜି ଯାଇଥିଲା ତାଙ୍କ ଘରକୁ ଭାର ନେଇକି। ମୁଁ କହିଲି ଆଉ ତୁ କହିଲୁ ନାଇଁ ତୋ ଭାଉଜ। ମୁଁ କହିଲି ତୋ ଭାଉଜ ଏକା ଥିଲେ କହିଲୁ ନାଇଁ ନେ ନେଇକି ପଳେଇଥାନ୍ତେ ତାଙ୍କୁ। ଏଇଆ କହୁଥିଲି ଆଉ। ହ୍ୟାଲୋ।